ହାଲୋ।
ଆଜ୍ଞା ନମସ୍କାର୍।
ଆଜ୍ଞା ନମସ୍କାର।
ଆଜ୍ଞା ।
ତାପରେ ଆଜି ଆପଣ ଦେଖିଥିବେ ଆମେ ଶେଣୀ ରେ ବସିଲା ବେଳେ। ଆମେ ଖୁବ୍ ହସୁଥିଲୁ ଦି ଜଣ ମିଶିକି
ଆଜ୍ଞା ଆଜ୍ଞା ଆପଣ ଆମ ଦୁଣଙ୍କୁ ଅନେଇକି ହସୁଥିଲେ ତ ମୋତେ କହିଲା।
ନା ନା ଆପଣଙ୍କୁ ଦେଖିକି ହସିନୁ। ହସିଲା ବୋଲେ ଏ ସେପଟେ ଦେଖିକି ହେଇଯାଉଥିଲା। କିନ୍ତୁ ଆମେ ଆପଣଙ୍କୁ ଦେଖିକି ହସିନୁ ଆମେ ହସୁଥିଲୁ ଏଇଥିପାଇଁ ପ୍ରଥମେ କଣ ପାଇଁ ହସିଲୁ ସେ ସେଟା କହିହବନି ଏଇଠି। ଆ ସେଇଟା ପର କଥା ଆ ମାନେ ଡିପ୍ ତୀୟ ଥର ହସିବାର କାରଣ ହେଲା ଯେ ଯୋଉ ଆମର ମୁଖ୍ୟ ଶିକ୍ଷକ ଯୋଉ ପଚାରୁଥିଲେ ଘର କୋଉଠି କଣ କରନ୍ତି ତ ସୁଯ୍ୟମୃଖୀ ଙ୍କୁ ମୁଁ ପଚାରିଲ ଆଉ ଆପଣଙ୍କ ବାପା କଣ କରନ୍ତି? ମାନେ ସେ କହିଲେକି ବାପା ଗାର୍ଡେନିଙ୍ଗ। ସୁପରଭାଇଜର୍ ଅଛନ୍ତି ତ - ହଁ ମାନେ ସେ ମୁଖ୍ୟ ଶିକ୍ଷକ ପୁଣି ପଚାରିଲେ ଆଉ ପୁଣି ପଚାରିଲେ କି ଆପଣ ଆଛା କୋଉଠି କ କୋଉଠି ଅଛି ସେଇଟା। ତ ତାଙ୍କୁ କହିବା କଥାକି ହଁ ସେଇଟା ଡୁ ଡୁ ଡୁମାରେ ଅଛି କି ମାନେ ଟ୍ରିପଲ୍ ଆଇଡ଼ିଅମ କଲେଜେ ରେ ଅଛି ମହାବିଦ୍ୟାଳୟ ରେ ଅଛି। କିନ୍ତୁ ସେ କହିଲେକି ସାର ସେଇଟା ଅଫିସ ଭିତରେ ଅଛି ସେଇଥିପାଇଁ ଆମେ ଥିଲୁ।
ଆଜ୍ଞା ଆଜ୍ଞା ବୁଝିପାରିଲି। ଆମର ଟିକେ ଫୁଲ ଟିକେ ପାଗଳ ଅଛନ୍ତି ତ ସେ ସେମତି ତାଙ୍କ ପାଟିକୁ ବି କିଛି ବି ବାହାରିଯାଏ। ଆଜ୍ଞା ଆପଣ କଣ କିଛି କହୁନାହାନ୍ତି?
ମୁଁ କହୁଥିଲି ପା ଆପଣ କଣ ଗୋଟେ କହିବେ କହୁଥିଲେ କ କହୁନାହାନ୍ତି ନା ସେଇଟା ଏଇଠି କହିବେନି ଆପଣ?
ନାଇଁ ଏଇଠି କହିବନି
ପାଠ ଲେଖିହେଇଯିବ ପାଠ ଏତେ ଅଛି ଯେ ପାଠ ସରିବ ନାହିଁ।
ଏଇ ଏଇ ମୁଣ୍ଡ ବିନ୍ଧା ଟା ହେଲା ବହୁତ୍ ବହୁତ ବଡ ଗଟେ ଅଭଦ୍ର ଲୋକ ଟା। କେତେବେଳେ ବି ପଳେଇ ଆସେ ସହ ଯିଵାର ନାଁ ନଉନି।
ଆଜ୍ଞା ଆପଣଙ୍କୁ କହିଥାନ୍ତି ମୋର ବି ପ୍ରବଳ ମୁଣ୍ଡ ବିିନ୍ଧୁଛି। ବୋଧେ ହୁଏ ମୁଁ ମାନେ ଯେତିକି ଶୋଇବା କଥା ସେତିକି ଶୋଉନାହିଁ ସେଥିପାଇଁ।
ଆଚ୍ଛା ଆପଣଙ୍କର କେତେବେଳୁ ମୁଣ୍ଡ ବିିନ୍ଧା ହଉଛି?
ଏଇ ଘଣ୍ଟେ ହବ।
କାହିଁକି ଥଣ୍ଡା ପିଇଦେଲ ବୋଲି ସେଥିପାଇଁ।
ନାଇଁ ମୁଁ ଦେଖନ୍ତୁ ମଣିଷ ସୋ ଚବିଶ ଘଣ୍ଟାରୁ କେତେ ସମୟ ଶୋଇବା କଥା ଆପଣ କହିଲେ?
ହଁ ଚବିଶ ଆଠ ଘଣ୍ଟା ଆପଣ ଶୋଉନାହାନ୍ତି ମୁଁ ଜାଣିଛି ତ ସେଥିପାଇଁ ବି ମୁଁ କହୁଛି କିନ୍ତୁ ଆପଣ ତ ମୋ କଥା ଶୁଣିବେନି।
ମାନେ ଆପଣ ଦେଖୁନାହାନ୍ତି ରାତି ଦିଟା ରୁ ସକାଳ ଆଠଟା କେତେ ସମୟ?
ହୁଁ ତିନିଟା ଚାରିଟା ଚାରିଟା ଛଅ ଘଣ୍ଟା।
ଆଜ୍ଞା ଛଅ ଘଣ୍ଟା। କିନ୍ତୁ ସେଥିରେ ବି ମୋର ବେଳେ ବେଳେ ବିଳମ୍ବ ହେଇଯାଉଛି ମାନେ ଦିଟାରୁ କେତେବେଳେ ସାଢେ ଦିଟା ତିନିଟା। ଚାରିଟା ହେଇଯାଉଛି।
ତ କାହିଁକି ହଉଛି ସେଇା କରିବା କଥା ନୁହଁ।
ଆଉ ଯାହା ଫଳରେ ମତେ ଶୋଇବାକୁ ସମୟ ହଉନି। ଆଉ ଦିନ ବେଳେ ତ ଆପଣ ଜାଣିଛନ୍ତି। ଦଶଟାରୁ ପାଞ୍ଚଟା ବିଦ୍ୟାଳୟରେ ରହୁଛି। ତାପରେ ସେଠୁ ଆସିଲା ପରେ ଟିକେ ଖାଇକି ବସିଥିବି। ଆଉ ଶୋଇପାରିବିନି। କାହିଁକି ନା ମୋର କମ୍ପ ଯନ୍ତ୍ରପାତି ଶିକ୍ଷିବାକୁ ଶ୍ରେଣୀ ରହୁଛି। ତ ମୁଁ ମାନେ ଶୋଇ ପାରୁନାହିଁ। ଆଉ ରାତିରେ ତ ମତେ ଜାଣିଛନ୍ତି ଆପଣ ଅନାଏ ଆଉ। ମାନେ ମୁଁ କେତେ କମ ଶୋଉଛି ମୁଁ ସେୟା ଭାବୁଛି।
ହୁଁ।
କିନ୍ତୁ ମୋ ମହିଳା ମିତ୍ର ନଅଟାରେ ଆସିକି ଶୋଇପଡିବେ। ଏଗାରଟା ରେ ଉଠିକି ଖାଇବେ ତାପରେ ପୁଣି ଶୋଇପଡିବେ। ତାପରେ ପୁଣି ସକାଳକୁ ଉଠିବେ। ସାତଟା ସେ ସାଢଡେ ସାତଟା ଏମିତି ଉଠିବେ। ମାନେ ତାଙ୍କ ତାଙ୍କ ପାଖରେ ମାନେ କେତେ ଶୁଅନ୍ତି। ଜାଣିଛନ୍ତି ଆପଣ ବିଶ୍ୱବିଦ୍ୟାଳୟ ଏଇନା ଅଛି ବୋଲି ସିନା। ନଥିଲା ବେଳେ ଭାଇ ସେ କି ଶୁଆ ଶୁଅନ୍ତି। ରାତି ନଅଟା ଦଶଟା ବେଳକୁ ଶୋଇପଡିବେ। ଆପଣ ମୋ କଥା ଶୁଣନ୍ତୁ। ମାନେ ରାତି ନ ମାନେ ହଁ ଶୁଣନ୍ତୁ ସକାଳୁ ଉଠିବେ। ମାନେ ଧର ସକାଳୁ ସେ ଉଠିଲେ ଆଟା ନଅଟା ବେଳକୁ ଉଠନ୍ତି ଛୁଟି ବେଳେ। ଠିକ ଅଛି। ତାପରେ ଖାଇଦେବେ। ଟିକେ ମୋବାଇଲ ଖେଞ୍ଚିବେ ତାପରେ ମାନେ ବ୍ରଶ କରିବେ ଖାଇବେ। ମୋବାଇଲ ଖେଞ୍ଚିବେ। ବ୍ରସ୍ ବ୍ରସ୍ କରିବେ ଘଣ୍ଟା ଏ ମୋବାଇଲ ଦେଖିକି। ତାପରେ ଖାଇବେ। ମୋବାଇଲ ଖେଞ୍ଚିବେ ପୁଣି ତାପରେ ଶୋଇପଡିବେ। ଆଜ୍ଞା ତାପରେ ପୁଣି ଉଠିବେ ବାରଟା ସାଢେ ବାରଟା ବେଳକୁ ଉଠିବେ। ନା ଆଗରୁ ଯେତେବେଳେ ରୋଷେଇ ଆସୁନଥିଲା ସେତେବେଳେ ତ କରୁନଥିଲେ। ମାନେ ଦିଟା ବେଳକୁ ଉଠୁଥିଲେ। ଏବେ ଯେହେତୁ ତାଙ୍କ ରୋଷ ଷେଇ ଶିଖେଇ ଦେଲେଣି। ତ ରୋଷେଇ ଅ ତାଙ୍କ ପିତା କହୁଛନ୍ତି କି ତୁ ରୋଷେଇ କର। ତ ଏବେ ସେ ରୋଷେଇ କରୁଛନ୍ତି ସାଢେ ବାଟାରେ ଉଠିକି। ଆ ସାଢେ ବାରଟାରେ ଯେତେବେଳେ ରୋଷେଇ କରୁନଥିଲେ ସେତେବେଳେ ତ ଭାଇ ଦିଟାରେ ଉଠୁଥିଲେ। ତାଙ୍କ ପିତା ରୋଷେଇ କରିକି ଆସ ମାନେ ଆସିବେ କାମରୁ। ତାପରେ ପୁଣି ରୋଷେ ଇ କରିବେ। ଗିଏ ଉଠିକି ମୋ ହାତରମା ଖାଇବେ। ପୁଣି ଶୋଇପଡିବେ।
ହା ହା ହୁ ଆ।
କିନ୍ତୁ ଏବେ ଯେହେତୁ ସେ ରୋଷେଇ ଶିଖିଛନ୍ତି। ତ ସାଢେ ବାରଟାରେ ଉଠୁଛନ୍ତି। ରୋଷେଇ କରୁଛନ୍ତି। ଦିଟା ବେଳ ଯେମିତି ଖାଇ ପିଇକି ତାପରେ ଦିଟା ବେଳକୁ ଶୋଉଛନ୍ତି। ପୁଣି ଉଠୁଛନ୍ତି ପାଞ୍ଚଟାରେ। ପାଞ୍ଚଟା କି ଛଅଟାରେ ଛଅଟାରେ ଉଠିବେ। ଧୂପ ଦେବେ ମୋବାଇଲ ଦେଖିବେ ଗୀତ ଶୁଣିବେ। ଟିକେ ନାଚିବେ। ଏମିତି କିଛି ପାଗଳ ଭଳିଆ ହେବେ। ତାପରେ ପୁଣି ଆ ଏମିତି ଆ ସେତେବେଳେ ଟିକେ ଅନେଇବେ। ଆଠଟା ନଅଟା ବେଳକୁ ନଅଟା ବେଳକୁ ମାନେ କି ସାଢେ ଆଠଟା ବେଳକୁ ପୁଣି ଶୋଇପଡିବେ। ପୁଣି ଏଗାରଟାରେ ଉଠିବେ। ଆ ଏ ରାତି ଖାଦ୍ୟଟା ତାଙ୍କ ପିତା କରନ୍ତି। ତ ଏଗାରଟାରେ ଉଠିବେ। ତାଙ୍କ ପିତା ମାନେ ମଝିରେ ଦଶଟାରେ ତାଙ୍କ ପିତା ଯଦି ଆସିବେ କବାଟ ଖୋଲିବେ। ପୁଣି ଶୋଇପଡିବେ। ତାର ତାଙ୍କ ପିତା ଖାଇବା କହିବେ। ଖାଇବା ଉଠେଇକି ତାଙ୍କୁ ଖାଇବା ଖୁସି ଦେବେ। ତାପରେ ପୁଣି ଶୋଇ ପଡିବେ ସିଏ।
ଆବେ ଆ ବା।
ମାନେ ତାଙ୍କ ଜି ମାନେ ଜୀବନ ଏଇଆ ଥିଲା। ଏବେ ସିନା ତାଙ୍କୁ ରୋଷେଇ ଆସିଛି ବୋଲି ସିଏ ଟିକେ ସନ୍ଧ୍ୟାବେଳେ କରୁଛନ୍ତି। କା ରେ ବି ଏବେ କରୁଛନ୍ତି ବୋଧେ ରୋଷେଇ। କିନ୍ତୁ ଯେତେବେଳେ ରୋଷେଇ କରୁନଥିଲେ ଏ ରୋଷେଇ ସେ ଶିଖିଲେ ଦ୍ଵାଦଶ ଶ୍ରେଣୀ ପରେ। ମାନେ ଏଇ ଆମରି କଲେଜ ଜଏନ୍ କଲା ପରେ।
ହଉ ହଉ।
ଆଜ୍ଞା ସିଏ ଏବେ ହିଁ ଶିଖିଲେ ଋଷେଇ। ଆଉ ରୋଷେଇ ଶିଖିଛନ୍ତି ମୋ ଜୋଗୁ।
ଆପଣ କେବେଠୁ ଶିଖିଲେଣି।
ଆ ମୁଁ ମୁଁ ଅଷ୍ଟମ ଶ୍ରେଣୀରୁ।
ଭଲ ଲ ଲ
ଆଜ୍ଞା ସେ ଯୋଉ ଆପରେ ମୁଁ ଦେଖିଲି ଯେତେବେଳେ। ମାନେ ମୁଁ ମାନେ ଅଷ୍ଟମ ଶ୍ରେଣୀରେ ଏମିତି ଖାଇବା ବନଉଥିଲି ନିଜ ଇଛାରେ। ନବମ ଶ୍ରେଣୀରେ ରୋଷେଇ କରିଛି ମାନେ। ଦେଢ ମାସ କି ଦିମାସ କଣ୍ଟିନିୟୁସ୍ଲି ମୁଁ ରୋଷେଇ କରିଛି ଘରେ।
ଆଛା ଆପଣଙ୍କୁ ରୁଟି ବନେଇ ଆସ।
ଆଜ୍ଞା ମୁଁ ଗୋଲ ଗୋଲ ରୁଟି ବନେଇଦିଏ ବେଲି ଦିଏ।
ହଉ ଆ
ଆଜ୍ଞା। ଏଇ ଦ୍ଵାଦଶ ଶ୍ରେଣୀରେ ତାପରେ ମୁଁ ଖାଇବା ବନ୍ଦ କରିଦେଇଥିଲି ଟିକେ ବନେଇବା କାହିଁକିନା ମୋର ଦ୍ଵାଦଶ ଶ୍ରେଣୀ ଥିଲା ତାପରେ। ମୋ ମାମା କଣ କଲେ ନା ତାପରେ ମୋ ମୋ ସାଙ୍ଗ। ଟିକେ ମୋ କଥା ଟା ତାଙ୍କ ବାବାଙ୍କୁ କହିଦେଲେ କି ଜାଣିଛନ୍ତି ଘରେ ଉ ଯୋଉ ତଳେ ଯୋଉ ଝିଅଟି ରହୁଛନ୍ତି ସିଏ ରୋଷେଇ କରୁଛନ୍ତି। କହିଦେଲେ ତ ତାଙ୍କ ବାବା କହିଲେ ତୁଜା ତାଠୁ ସିକି।
ତ ସେ ପୁଣି ଆପଣଙ୍କ ପାଖକୁ ଶିଖିବା ପାଇଁ ଆସିଲା।
ନାଇଁ ତାଙ୍କ ମୁ କେତାଙ୍କ ପାଇଁ। ତାଙ୍କ ରୁଟି ବନେଇବାରେ ସିଏ ରୁଟି ବେଲିବେ କି ମୁଁ ସେକିଦେବି ତାଙ୍କ ଘରେ ରୋଶେଇ। କରିି କରି ସିଖିିଲେ ସେ।
ସେ ବି ରୁଟି ବନେଇବା ଶିଖିଛନ୍ତି।
ଆଜ୍ଞା ଆଜ୍ଞା ରୁଟି ବନିବା ଶିଖି ଦେଇଛନ୍ତି। ସେ କିନ୍ତୁ ଅଟା ଚକଡିକି ରଖନ୍ତି ତାଙ୍କ ପିତା ଆସିଲେ ରୁଟି ବନେଇଦିଅନ୍ତି। ଏବେ ଏବେ ପାଇଁ ଏବେ ତ ସେଇୟା ହିଁ ଚାଲିଛି ବାକି ଯୋଉ ମୁଁ ଆପଣଙ୍କୁ କହୁଥିଲି। ତ ମୁଁ ଭାଇ। ମାନେ ସେତେବେଳେ ତ ମାନେ ଏବେ ତ ସେ ରୋଷେଇ କରୁଛନ୍ତି ଯେତେବେଳେ ରୋଷେଇ କରୁନଥିଲେ। ଖାଲି ମାନେ ଖାଇବା ପିଇବା ଶୋଇବା ଛଡା ଆଉ କିଛି କରୁନଥିଲେ। ସେ ଦ୍ଵାଦଶ ଶ୍ରେଣୀରେ ବି ଯାଉଥିଲେ ବାହାରକୁ ପଢିବା ପାଇଁ ପାଠ। ପାଠ ପଢିବାକୁ ଯିବେ ଆସିବେ ଘରେ ଶୋଇବେ।
ଆଉ କିଛି କରୁନଥିଲେ ସେ ଭଗବାନ ମୁଁ ଭାବେ ସେ କେତେ ଶୁଅନ୍ତି
ଆପଣଙ୍କ ବିଷୟ ଆଗ ସେ ସେଭଳିଆ ନା ନା ସବୁବେଳେ ନୁହଁ ରାତିରେ କିନ୍ତୁ
ଆଜ୍ଞା ସେଇଟା ତ ମୋ ଘରେ ବି ମତେ କହୁଛନ୍ତି।
ସେୟା ତ ମୁଁ ବି କହୁଛି ଆପଣ ସକାଳୁ ଛଅଟା ରୁ ଉଠାନ୍ତୁ ରାତି ଦଶଟା ଦଶଟା ନହେଲେ ବି ଏଗାରଟା ଯାଏ ଯାହା କରୁଛନ୍ତି କରନ୍ତୁ ଏଗାରଟାରୁୁ ଶୋଇପଡିଆ କଥା
ଏଗାରଟାର ନିଦ ହୁଏ ନାଇଁ
ନିଦ ହୁଏନି ନହିଁ ନିଦକୁ ଆଣିବା ପାଇଁ ପଡିବ ଏବେ ମୁଁ ନିଦ ଆଣିଲା ପରେ ଆପଣ ତ ପଳା ଫଳି ଦେଖିପାରୁଥିବେ ମୁଁ କଥା ହେଲା ମଧ୍ୟରେ ଶୋଇ ପଡୁଛି।
ନା ଆପଣ ତ ଶୋଇପଡ଼ନ୍ତି।
ମୋର ବି ଅଭ୍ୟାସ ନଥିଲା ମୁଁ ବି ମାନେ ଯେତେବେଳେ ଆସିଲି ଏଇଠି ମୋର ସେଇ ଗୋଟେ ଦିଡା ହେଇଯ ଯେତେବେଳେ ଘରକୁ ଗଲି
ଆପଣ ଏଇଠୁ ଘରକୁ ଯିବା ପୂର୍ବରୁ ଆପଣଙ୍କର ହେଇଯାଇଥିଲା ଆପଣ ମନ ପକାନ୍ତୁ
ହଁ ମାନେ ମୁଁ ଏଇ ଏଥର ନୁହ ୟା ପୂର୍ବ ଥର ହଁ
ଆପଣ ଏଗାରଟାରେ ମୋତେ ମେସେଜ କରିବେ କି ଫ୍ରି ହେଲେ ମେସେଜ୍ କରିବେ ମୁ ଚ ମୁଁ ଆସିଲା ବେଳକୁ ଦଶ ଦଶ ମିନିଟ ପାଞ୍ଚ ମିନିଟ୍ରେ ଆପଣ ଗାଏବେ ହ
ଆରେ ସେଇଟା ପ କହୁଛି ମୁଁ ୟା ପୂର୍ବ ଥର ଯୋଉ ଘର ବୁ ଯାଇଥିଲି ସେତେବେଳେ ବାପା ମୋତେ ଜବରଦସ୍ତି ଶୋଇ ଦଉଥିଲେ। ତ ମୁଁ ସେଇଠୁ ହେଇକି ସେଇଠୁ ମୋର କହିବା ଇଏଟା ଆଉ ବଦଳିଗଲା।
ଆଜ୍ଞା।
ଏବେ ଯଦି ଖାଲି ଗୋଟେ ମିନଟ୍ ଟାଇମ୍ ଦବୁ, ଅଣ୍ଡା ଖାଇଦବ ରଖିଲେ ବି ଆଉ ଆଉପଣ ମୋତେ ପାଇବେନି।
ସତରେ ନା କଣ?
ହଁ।
ଆଚ୍ଛା।
ସେଥିପାଇଁ ମୁଁ ଆପଣଙ୍କୁ ଟିସ୍ପ ବି ଦଉଛି କିନ୍ତୁ ଆପଣ ତ ମାନୁ ନାହାନ୍ତି ଆଉ କଣ
ହଉ ମାନିବା ଏଇ କାମ ଟା ଟିକେ ସରିଯାଉ ମୋର।
ଏଇ କାମ ଟି କେବେ ସେ କେମତି ସରିବ ଆପଣ ନିଜେ କହିଲେ? ହଉ ହଉ ରଖନ୍ତୁ।